ହ୍ୟାଲୋଡ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
ରୋଷେଇ ସରିଲା ଆଉ ବସିଛି ଆଉ ଖାଇନୁ କିଛି କରିନୁ ଖାଇବୁ।
ରୋଷେଇ ଆଜି କଣ ରୋଷେଇ କରିଛନ୍ତିି?
ରୋଷେଇ କରିଛି ଟମାଟୋ ଆଳୁ ଗୋଟେ ଚଟ୍ ନି କରିଦେଇଛି ଉଁ ଡାଲି କଲିନି ଟମାଟୋ ଚଟ୍ ନୀ ଟା ପତଲା ପତଲା କି କରିଦେଇଚି ରସୁଣ କଞ୍ଚାଲଙ୍କା ଭୃସଙ୍ଗ ପତ୍ର ଛୁଙ୍କ ଦେଇ ଗୋଟେ ସେଟା ଡାଲି ଟାଇପ୍ ର କାମ ହେଇଯିବ। ଆଉ ତାପରେ ଛତୁ ବେସର କରିଚି ସୋର୍ ଷ ମସଲା ଦେଇକି।
ବାପ ବହୁତ୍ ବଢିଆ ଜିନିଷ କରିଛନ୍ତି ଆଉ।
ହଁ ସେଇ ଛତୁ ବେସର ସୋର୍ ଷ ମସଲା ଦେଇ କରିଦେଇଛି ଆଉ ଭାତ କର୍ ଛି ତାପରେ ଆମ୍ବ ଅଛି ପାମ୍ପଡ଼ ଏତିକି ଖାଇବା ଉ ଘରେ କେହି ନାହାନ୍ତି ମୁଁ ତ ଏ ଏଇ ଖାଇବା ଏତିକି କରିଛି ଉ। ଏକୁଟିଆ ଇଚ୍ଛା ହୁଏନି ଖାଇବା ପାଇଁ ତଥାପି କଲେ ଟିକେ ଯୋଉ ତର୍ କାରୀ ଟା କରିଦିଏ ସେଟା ରାତି ପାଇଁ ରଖିଦିଏ ଅଧିକା କରିକି କରିବାକୁ ତ ଟିକେ ପଡେ ଆଉ ଭୋକ କ କରିବ ଦି ପହରେ କଣ ଖାଇବି
ଭଲ ଭଲ ଆଜ୍ଞା ଆଜ୍ଞା ବହୁତ୍ ବଢିଆ ନା। ନିଶ୍ଚିତ ଭାବେ ଆପଣ ତାହେଲେ ମୁତେ ଲାଗିଲା ଯା ଯାହା ମୁଁ ବି ଆପଣଙ୍କ କଥାରୁ ଜାଣିଲି ଆପଣ ତାଲେ ଭଲ ଗୃହିଣୀ ଆପଣ ଭଲ ରୋଷେଇ ମଧ୍ୟ କରିପାରନ୍ତି ଭଲ ଭ ଜି ନିଷ ମଧ୍ୟ ଲୋକଙ୍କୁ ଖାଇବାକୁ ଦେଇପାରିବେ ସେଇଟା ମୋତେ ଖୁସି ଲାଗିଲା ଆପଣଙ୍କ ଦ୍ୱାରା ଯାହା ହଉ।
ଯେହେତୁ ଗୃହିଣୀ ତାପରେ ଶାଶୁ ଦିଅର ଦେଢ୍ ଶୁର ଏ ସବୁ ଥିଲେ ଆମେ ଏକାଠି ଥିଲୁ ତାପରେ ଘର ଛୋଟ ପାଇଁ ସମସ୍ତେ ଅଲଗା ଅଲଗା ହେଇଗଲେ ଘର ଛୋଟ ଘରେ ଚଳି ହେଲାନି ଟିକି ଘରଟା ତାଙ୍କର ପିଲା ଛୁଆ ହେଲେ ତାପରେ ସେ ମା ତାଙ୍କ ପିଲାଙ୍କୁ ବାହା କରିବି ଅଲ୍ ଗା ଅଲ୍ ଗା ହେଲେ ସମସ୍ତି କିନ୍ତୁ ଖାଇବାକୁ ଦବାରେ ରୁଚି ଟା ମୋର ବହୁତ୍ ଭଲ।
ଆଜ୍ଞା ଆଜ୍ଞା ଆ ନିଶ୍ଚିତ ଛୋଟ ଘରେ ଆପଣଙ୍କ ଦେଖନ୍ତୁ ଯେ ଆପଣଙ୍କ ପିଲା ଛୁଆ ଆଜି ବଢିବେ ଆପଣଙ୍କର ବି ପରିବାର ବଢିଲା ବଢିଲା ପରେ ସେଇ ଘରେ ତାଙ୍କର ବି ପରିବାର ଟା ବଢୁଛି ଆପଣ ଉପରେ ତାଙ୍କ ସାଥିରେ ମିଶିଲା ପରେ ଆଉ ସେ ଛୋଟ ଘରଟା ଜାଗା ହବନି ବହୁତ୍ କଷ୍ଟ ହବ। ଆଉ ନିହାତି ଆପଣ ନିହାତି ଘର ବଢିବା ଦକାର।
ହୁଁ ହୁଁ ସେ ସବୁ ପଢିଲେ କିନ୍ତୁ ସେଇ ଅଭ୍ୟାସ ଟା କିଛି ଜାଣିନଥିଲି ରୋଷେଇ ଆସ୍ତେ ଆସ୍ତେ ରୋଷେଇ କରି କରି ଗୋଟେ ମତେ ଲାଗେ ଯେମିତି ଗୋଟେ ମୁ ପ ପକା ରୋଷେଇଆ ହେଇଗଲି ଉ।
ବହୁତ ବଢିଆ ରୋଷେଇ କଣ ଖରାପ ଜିନିଷ। ରୋଷେଇ ତ
ଆ ତାପରେ ନା ମୁଁ ଟିକେ ଭଲ ପାଏନି ବାହାର ଜିନିଷକୁ। ଏ ଖରା ଦିନ ହେଲା ଲସି ଫସି ଘରେ ବନେଇକି ଦେବି। ଆମ୍ବରେ ବନେଇକି ଦେବି, ସପୁରୀରେ ଜୁସ୍ ଫୁସ୍ କରିଦେବି କାହିଁ ଏଇ ଥଣ୍ଡା କିଣିବା କୋଲ୍ଡ ଡ୍ରିଙ୍କସ୍ କିଣିବା। କରିକି ଦେଇଦବା ଆଉ ହୋଟେଲ ରେ ଖାଇବା ବାହାରେ କାହିଁକି ଘରେ କାହିଁକି ଆମେ ଟିକେ ବନେଇକି ହାଇଜିନିକ୍ କରିକି ଭଲସେ କାଇଁ ନ ଖାଇବା।
ନିହାତି ଆପଣ ହାଇଜିନ୍ ମେଣ୍ଟେନ୍ କରନ୍ତୁ। ସୁନ୍ଦର ଭାବରେ ଖାଇଯା, ମାନେ ଖାଇବା ନିଜେ ବନାନ୍ତୁ ଲୋକମାନଙ୍କୁ ଦିଅନ୍ତୁ ଆପଣଙ୍କ ପରିବାରରେ ସେ ସୁନ୍ଦର ଭାବ ଖାଇଦେଲେ ସେ ହୋଟେଲରେ ଖାଇବା ଅପେକ୍ଷା ଆମ ପରିବାରରେ ଖାଇବାଟା ବହୁତ ଭଲ କାହିଁକିନା ଆପଣ ଚାହିଁବେ ଅଳ୍ପ ତେଲ ଅଂଶ ଦେବେ ଆପଣ ଚାହିଁବେ ଅଳ୍ପ ମସଲା କମ୍ କରିବେ ତାଫଳରେ ହାଇଜିନ୍ ମେଣ୍ଟେନ କରିପାରିବେ, ଦେହ ଖରାପ ହବନି। ଆପଣ ବହୁତ ମାନେ ମାନେ ଦେହକୁ ବହୁତ ଯୋଉ ଭଳିଆ ବର୍ଷା ର ଏଇନା ଋତୁ ପରିବର୍ତ୍ତନ ଚାଲିଛି। ଜାହାହେଲେବି ଦେହ ବହୁତ କ୍ଷତି ହେଇଯିବ ଆପଣ କଣ ନାହିଁ କଣ ହେଇଯିବ ଆଜି ଦେଖନ୍ତୁ ଆପଣ କୋଉ ଭଳିଆ ସବୁ ହଉଛି, ଆଉ ଆପଣ ନିଶ୍ଚିିତ ଭାବରେ ନିଜ ଘରେ ହିଁ ରୋଷେଇ କରନ୍ତୁ। ନିଜ ଘରେ ହିଁ ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ। ଯେତିକ ସବୁଜ ପନିପରିବା ଖାଇବାଟା ଆମ ପାଇଁ ବହୁତ ଭଲ।
ହଁ ସେଇଗୁଡା ଭଲ। ତାପରେ ବର୍ଷା ଦିନ କଣ ପ୍ରତ୍ୟେକ ଦିନର ଆଁ ପ୍ରତ୍ୟେକ ଋତୁର ଫଳ, ପ୍ରତ୍ୟେକ ଋତୁର ପନିପରିବା, ପ୍ରତ୍ୟେକ ଋତୁର କୋଳି। ଏସବୁ ରିସ୍ ସିଜିନ ଅନୁସାରେ ସେ ସବୁ ଟିକେ ଟିକେ ଖାଇଆ ଦରକାର। ଯେମିତି ପ୍ରତ୍ୟେକ ଋତୁ ଋତୁ ଅନୁସାରେ ଫୁଲ ଫୁଟୁଚି ସେ ଫୁଲ ଟା ଠାକୁରଙ୍କ ପାଖରେ ଲାଗି ପାରୁଚି, ସେମିତି ଯୋଉ ଋତୁରେ ଯୋଉ ଫଳ, ଯୋଉ ପନିପରିବା, ଯୋଉ କୋଳି, ଯୋଉ ଯାହା ମିଳୁଚି ତାକୁ ବି ଟିକେ ଟିକେ ଏଇତ, ମୁଁ ଏବେ ଗୋଟେ ମୋବାଇଲରେ ଦେଖୁଥିଲି ଗୋଟେ ଡ଼ ଡକ୍ଟର କହୁଥିଲେ ଜାମୁ କୋଳି ଯଦି ପାଞ୍ଚଶହ ଟଙ୍କାରେ ମିଳେ ଏ ସିଜିନରେ ଜାମୁ କୋଳି ଟା ବି ଆଣିକି ଖାଆନ୍ତୁ। ସେମତିକା ମାନେ ପ୍ରତ୍ୟେକ ରିତୁର ଫଳ, ମୂଳ, କୋଳି, ପନିପରିବା।
ଜାମୁକୋଳି ଆ ଜାମୁକୋଳି ଟା ବହୁତ ଆମ ଦେହ ପାଇଁ ବହୁତ
ସୁଗାର ପେସେଣ୍ଟ କୁ ତ ଗୋଟେ ଭଲ ମହୋଷଧି ଭଳି କାମ ଦିଏ।
ନା ଜାମୁ କୋଳି ତ ବହୁତ କିଛି କାମ ମାନେ କ୍ଷତିକାର କାମ ପାଇଁ ନୁହେଁ। ବହୁତ କିଛି କାମରେ ଲାଗିବ ଜାମୁକୋଳି। ଜାମୁକୋଳି ସବୁବେଳେ ଖାଇହୁଏ, ବହୁତ ମାନେ ଆପଣଙ୍କ ଯୋଉ ଋତୁ ପରିବେର୍ତ୍ତନ ଆସ୍ତେ ଆସ୍ତେ ହଉଚି ଯୋଉ ବର୍ଷା ହେଇକି ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶୀତ ଆପଣ ଜାମୁକୋଳି ଖାଇଆ ଦ୍ୱାରା ଆପଣଙ୍କର ଯୋଉ ପେଟର ଯେକୌଣସି ରୋଗ ଥିବ ସେଇଟା ଭଲ ହେଇଯିବ ଆପଣଙ୍କ ପେଟ ଆଉ ଗ୍ୟାସ୍ ବି ହେବନି। ଆଉ ଅଯାତନ ମାନେ କିଛିବି ମାନେ କ୍ଷତି ବି ଆପଣ ଦେହର ହବନି ଜାମୁକୋଳି ଟା ନିହାତି ଉପଯୋଗୀ ଜିନିଷ ଆମ ପାଇଁ। ସମସ୍ତିଙ୍କୁ ଅନୁରୋଧ ଜାମୁକୋଳି ଖାଆନ୍ତୁ।
ହଁ, ଏ ସିଜିନ ଫଳ ଆଉ।
ନା ସେମିତି ସିଜିିନ ନେଇକି ଆମର ଦେଖ ଋତୁ ନେଇକି ପରିବର୍ତ୍ତନ। ଋତୁ ନେଇ ଯେମିତି ଆମକୁ ଧରନ୍ତୁ ବର୍ଷା ଦିନେ ଆମେ ଯେମିତି ରେନିକୋର୍ଟ ପିନ୍ଧିବା ପାଇଁ ଆମେ ନିହାତି ଦରକାର। ନହେଲେ ଆମେ ବର୍ଷାରେ ବାହାରକୁ ଯାଇପାରିବାନି। ସେମିତି ଶୀତ ଦିନେ ଆମକୁ ଶୀତ ବସ୍ତ୍ର ପିନ୍ଧିବା ଦରକାର ନହେଲେନାଇଁ ଆମେ ଶୀତରେ ବାହାରକୁ ଯାଇପାରିବାନି। ଗରମ ଦିନେ ସେମାନଙ୍କୁ ଗରମ ବସ୍ତ୍ର ଦରକାର। ସେମିତି ସେଇ ଟାଇପ୍ ର ଜିନିଷ ହେଉଛି ଏଇସବୁ ଜିନିଷ। ଆମକୁ ଋତୁ ସହିତ ଚାଲିବା ପାଇଁ ପଡ଼ିବ। ଋତୁ ସହିତ ଯଦି ଆମର ଚାଲିପାରିବାନି ନିଜେ ନିଜେ ହଇରାଣ ହବ। ଆଉ ନିଜର ନିଜର ହିଁ କ୍ଷତି ହବ। ଆପଣଙ୍କର ମୋର ସମସ୍ତଙ୍କର କ୍ଷତି ହବ ସାରା ସମାଜ ହିଁ କ୍ଷତିରେ ପରିବର୍ତ୍ତନ ହବ। ବୁଝିପାରିଲେ କି?
ହଁ।
ସେଥିପାଇଁ ସବି ସବୁ ବେଳେ ନିଜକୁ ସଜାଗ କରିବାକୁ ପଡ଼ିବ। ଆଉ ମୁଁ କହିବା କଥା ଆପଣଙ୍କର ଯୋଉ ସେପଟରେ ବର୍ଷାର ପ୍ରଭାବ କେମିତି? ଯଦି ଆପଣଙ୍କ
ନାଇଁ ବର୍ଷା ମୁଁ ସୋମବାର ଉଁ, ସୋମ୍ବାର ତ ଆମେ ନଥିଲୁ ପଳେଇଥିଲୁ ମାଙ୍କ ପାଖକୁ ଘଟ ଟଗାଁ ତାରିଣୀ ଆସିଲା ବେଳକୁ ରାସ୍ତା ଓଦା ଥିଲା ବର୍ଷା ବୋଧେ ହେଇଛି। ସେ ସୋମବାର ରାତିରୁ ବର୍ଷା ଟା ହଉଛି କଣ୍ଟିନ୍ୟୁ ଏ ପର୍ଯ୍ୟନ୍ତ। ଆଉ ଆଜି ସକାଳେ ଟିକ କେ ବର୍ଷା ଟା ଛାଡିଛି ଯଦିଓ ଅଁ, କିନ୍ତୁ କୋହଲା ପାଗ ମାନେ ଗୁଁ, ଗୁଁ ଫିର୍ ଫିର୍ ଫିର୍ ବର୍ଷା ହଉଛି ଛାଡିଛି କିନ୍ତୁ ବର ତ ଏଇନେ ନେ ବର୍ଷା ଆରମ୍ଭ ହେଇଗଲା। ଆଉ କାଲି ପରଦିନ ଗତକାଲି ପଅ-ପରଦିନ ତ ବର୍ଷାର ଟିକେ ବି ଛାଡୁ ନଥିଲା। ଜୋରରେ ଯିଦିଓ ବର୍ଷା ଟା ନ ହଉଛି ଝୁପୁ ଲଘୁଚାପ ବର୍ ଷା ଟା ଜୋରରେ ହବନି ଝୁପୁ ଝୁପୁ କରି ଲାଗି ରହିଥିବ। ଆଉ ବର୍ଷା ଟା ହଉଛି କିନ୍ତୁ ଭଲ ଲାଗୁଛି ଏଇ ଯୋଉ ଗରମ ଦିନର ତେୟାଳିଶ ପଇଁଚାଳିଶ ଡିଗ୍ରୀ ଗୁଳୁଗୁଳି ରେ ଆମେ ଥିଲେ।
ନିହାତି ଗରମ ଯୋଉ ଭଳିଆ ହଉଛି ସେ ବର୍ଷା ଉ
ଭଲ ଲାଗୁଚି ଯଦି ନୂଆ ନୂଆ ଏଇନେ ବର୍ଷା ଟା ହଉଛି ଏ ବର୍ଷର ପ୍ରଥମ ବର୍ଷା ଟା। ସେଇ ଋତୁର ଆଉ ଭଲ ଲାଗୁଛି କିନ୍ତୁ ଏଇଟା ଯଦି କଣ୍ଟିନ୍ୟୁ ଲାଗି ରହିବ ଭଲ ଲାଗିବନି। କପଡା ପତର ଶୁଖେଇବା ଇଏ ସେ ଅସୁବିଧା ଟିକେ ହବ ଜାନା ଆନା।
ନିହାତି ନିହାତି ହଁ ଆପଣଙ୍କ ସେପଟେ ଯଦି ବର୍ଷା ହବ ଆପଣଙ୍କ ବନ୍ୟାର ପରିସ୍ଥିତି ସୃଷ୍ଟି ହବ କି?
ନାଇଁ ବନ୍ୟାର ପରିସ୍ଥିତି ଯଦିଓ ସୃଷ୍ଟି ନହବ କିନ୍ତୁ ଏ ଯୋଉ ବନ୍ଧ ତଳେ ଲୋକମାନେ ଅଛନ୍ତି ଆମେ ଏ କା ଠ ଯୋଡି ସାଇଟ୍ ଏଁ, ସେଠି ସେ ଯୋଉ ଲୋକମାନେ ଅଛନ୍ତି ସେମାନେ ଆଜିଠୁ କାଲି ମୁଁ ଯାଉ ଥିଲି ରାସ୍ତାରେ ଦେଖିଲି ଆଜିଠୁ ସେମାନେ କଣ କଲେ ନା ନିଜ ସୀମା ଅନୁସା ସାରେ ବନ୍ଧ ଉପରକୁ ଉଠି ଆସିକି ବନ୍ଧରେ ରହିନାହାନ୍ତି ମୁଁ ଏଠି ରହିବି ବୋଲି ଆଗୁଆ ସିଏ ରହିବ ବୋଲି ଆଗୁଆ ଏମିତି ବାଡି ପୋତିକିନି ସବୁ ମାନେ ନିଜ ସୀମା କରି ସାରିଲେଣି। ମାନେ ସେମାନେ ଜାଣିଚନ୍ତି ଯେ ଆଉ ଉଁ, ମାସେ ଦେଢ ମାସ ଗଲେ ମାନେ ନଈରେ ବଢି ଆସିବ ଆଉ ଆ ମର ହୀରାକୁଦ ପାଣି ଛାଡିବ। ମୁଣ୍ଡଳି ରେ ପାଣି ଆସିବ ଇଏ ସିଏ ସେ ସବୁ ଅ, ମାନେ ତାଙ୍କର ଅନୁଭୂତି ହେଇଗଲାଣି ବର୍ଷା ଦିନର ଏମିତି ଅନୁଭୂତି। ସେ ମୁଁ ଦେଖୁଥିଲି କାଲି। ସେମାନେ ବୋଲି ଲୋକମାନେ କେତେ ବି ଆମେ ଗୋଟେ ଛାତ ତଳେ ରହିଛେ ଖରା ବର୍ଷା ଶୀ ତ କାକରରୁ ବହୁତ ସୁର କ୍ଷା ସେମାନେ କେତେ ଦୟନୀୟ ଅବସ୍ଥାରେ ଅଛନ୍ତି। ଆଉ ସେମାନଙ୍କୁ ଦେଖିଥିଲେ ଆଉ ଏଇ ଯୋଉ ଲୋକଙ୍କର ଯୋଉ ବଡ ଲୋ କେ ଭାବନା ଟା ନା ଇଚ୍ଛା ହୁଏନି ଆଉ ପ୍ର- ହି-କେତେ ତେ ଆମେ ନା ଉପରକୁ ଅନେଇବାନି ଆମେ ଟିକେ ତଳୁକୁ ଅନେଇବା ଆମ ତଳେ ବି କେତେ ଲୋକ ଅଛନ୍ତି।
ତଳେ ବି କେମିତି ଅଛନ୍ତି ଲୋକ କୋଉ ଭଳି ଭାବରେ ଅଛନ୍ତି।
ହଁ ସେ ଏଇ ଯୋଉ ଖରାରେ ଆମେ ଏସିି ଲଗେଇ ଦଉଛେ ଶୋଇଯାଉଚେ। ସେମାନେ ଏଇ ଯୋଉ ବାଲି ତାତିକି ଖରାର ଯୋଉ ଧାଂସ ରେ ଅଁ, ଆମେ ଝରକା ଖୋଲିକି ଅନେଇ ପାରୁନି କେତେ ଅବସ୍ଥାରେ ପ୍ରଭୁ ଏମିତି ବି ଲୋକ ଆଜିକା ଦୁନିଆରେ ଏ ମାନେ ଦେଶ ସ୍ଵାଧୀନ ହବା ଏତେ ବର୍ଷ ଷ ହେଲାଣି ଅଛନ୍ତି। ଆଉ ସେମାନେ ବର୍ଷା ଶୀ ତ ଖରା, ସବୁକୁ ନିଜ ଦେହରେ ଘଷି ସାରିଲେଣି।
ନା ନିହାତି, ନା ନା ଶୁଣନ୍ତୁ, ମୋ କଥା ଟିକେ ଶୁଣନ୍ତୁ ମାନେ ଯେହେତୁ ଆମେ କଣ କରୁଚେ, ଆମେ ଯେହେତୁ ଆମର ଏସି ରେ ବୁଲିଲେ, କାଲି କାର୍ ରେ ବସି ପଳେଇଲେ। ଆମେ ଯେତେବେଳେ ଗରମ ହଉଚି, ଆମେ ଫ୍ୟାନ୍ ଦିନା ଦେଇଦଉଚନ୍ତି, ଫ୍ୟାନ୍ ତଳେ ଶୋଇ ପଡ଼ିଲେ, ସ ସେ ଛାତ ମୁଣ୍ଡରେ ଅଛି, ଆମେ ଶୋଇ ପଡ଼ିଲେ, ସବୁ କରିପାରିଲେ କିନ୍ତୁ ସେମାନେ କଣ କରିବେ, ତତଲା ବାଲି, ଆଉ ତତଲା ଇଏରେ, ନଈରେ ନଈ ର ପବନ ଦଉଥିବ ସେ ଟାଇମ୍ ରେ ସେମାନେ କଣ କହ, ପ୍ରାକୃତିକ କୁ ସେମାନେ ଉପଭୋଗ କରୁଚନ୍ତି କିନ୍ତୁ ପ୍ରାକୃତିକୁ ଉପଭୋଗ କରିକି ସେମାନେ ଆଗକୁ ଯିବା ଲାଗୁଚନ୍ତି, କାଁଇନା ଦେଖୁଚନ୍ତି ପ୍ରାକୁତିକ କୁ ଉପଭୋଗ ନ କଲେ ଆମେ ବି କିଛି କରିପାରିବାନି।
ତାପରେ ଏଇ ଯୋଉ, ସିଏ ତ ଯାହା ହେଲା ହଁ ରହିବା, ଏଇ ଯୋଉ ତାଙ୍କୁ ସବୁଠୁ ଦୁଃଖ ଦବ ବାତ୍ୟା। ବାତ୍ୟା ଟା ଆସିଲା ମାନେ ସେମାନେ କଣ, ଟେମ୍ପୋରାରୀ ମାନେ ସେମାନେ ତ ଏତେ ପରମାନେଟ୍ ରେ ରହିନଥି ଥିବା ନା ଗୋଟେ ତମ୍ବୁ ପକେଇଲା ପରି, ତାଙ୍କର ସିଟ୍ ଉଡେଇଦବ, ତାଙ୍କ ଜରିଟା ଉଡେଇ ନେଇଯିବ, ହେ ପ୍ରଭୁ କେମିତି ଅବସ୍ଥାରେ ଅଛନ୍ତି ଲୋକ, ଏମିତି କାଲି ମୁଁ ଭାରି ଦୁଃଖ କରିକି ଆସିଲି ସେଇ ବାଟରେ
ନିହାତି ଆମେ, ଆମେ ଭଗବାନ ଦୟାରୁ, ଆମେ ସିନା ବହୁତ୍ ଖୁସିରେ ଅଛେ। ଆମେ ଖାଉଚେ, ପିଉଚେ, ମସ୍ତିରେ ବୁଲୁଚେ, ଆମ ଉପରେ ମୁଣ୍ଡ ଉପରେ ଛାତଟିଏ ଅଛି। ଆମେ ଡ୍ରେସ୍ ଟେ ଭଲ ପିନ୍ଧି ପାରୁଚେ, ଭଲ ଖାଇ ପାରୁଚେ, ନିଜର ବାଇକ୍ ଟେ ଅଛି, ବାଇକ୍ ରେ ବୁଲି ପାରୁଚେ। ବହୁତ କିଛି ଆମେ କରିପାରୁଚେ କିନ୍ତୁ ସେମାନେ ଦେଖନ୍ତୁ କୋଉ ଭଳି ଅବସ୍ଥାରେ ଅଛନ୍ତି, ତାଙ୍କର ସାଇକେଲ୍ ଖଣ୍ଡିଏ ନାହିଁ। ମାନେ ଏପଟ ସେପଟ ଯାହା ଦେଲେ, ଯେ ମାଗି ମୁଗି ପିନ୍ଧିଦେଲେ ଆଉ ରହିଲେ, ବର୍ଷା ପବନ କୁ ଖାତିର ନକରି ନିଜ ବାଟରେ ନିଜେ ରହୁଚନ୍ତି କିନ୍ତୁ ଆମେ କଣ ଯା ମିଳିଲା ତା ଚାଲିଲେ, ଖୁସିରେ ଧର ଗରମ ହେଲା
ଟିକେ ସରକାରଙ୍କ ତରଫରୁ ତାଙ୍କୁ ଟିକେ ଥଇଥାନ ହଉ, ଇନ୍ଦିରା ଆବାସ ହଉ। କିମ୍ବା ଗୋଟେ କୋଉଠି ମାନେ ଏମତି, ତାଙ୍କ ପାଇଁ ଗୋଟେ ସ୍ଥାୟୀ ଜାଗା ଗୋଟେ କଣ ବନ୍ଦୋବସ୍ତ କରନ୍ତି ଯଦି ସରକାରଙ୍କ ତରଫରୁ, ଭଲ ହୁଅନ୍ତା। ସେମାନେ ଯୋଉ ଅବସ୍କାନ, ସେମାନେ ବି ଏମାନେ ବି ଗ ସରକାରଙ୍କୁ ଭୋଟ ଦେଇଚନ୍ତି, ଭୋଟ୍ ଦେବାର ଅଧିକାର ତାଙ୍କର ଅଛି, ସେମାନେ ସରକାରଙ୍କୁ ଭୋଟ ଦେଇଚନ୍ତି, ଭୋଟ୍ ଗୋଟେ ନେଇଚ ଯେମିତି ଭୋଟ ଟାକୁ ରକ୍ଷା କରିବା ଦରକାର। ସରକାର ସେମିତି, ସରକାର ତାଙ୍କ ପାଇଁ ଯଦି କିଛି କରନ୍ତେ
ହଁ ଏଠିତ ସରକାର ହଉଚି ଅନ୍ଧ, ସରକାର ଯୋଉଠି ତେଲଆ ମୁଣ୍ଡରେ ତେଲ, ସରକାର ସବୁ ତ ନା ଛାଡ଼ନ୍ତୁ ଆମର ତ ରାଜନୀତି କଥା କଥା ହବାନି, ଆମର ରାଜମନ୍ତ୍ରୀ ହବ, ସେଠା ନାହିଁ କିନ୍ତୁ ଜିନିଷଟା ହଉଚି, ମାନେ ଏମତି ସରକାରଙ୍କୁ ଧ୍ୟାନ ଦେବା ନିହାତି ଦରକାର, କାରଣ ସେମାନେ ଗରିବ ଆଦି ମାନେ ଗରିବ ଲୋ ତାଙ୍କର ଶ୍ରେଣୀ ଲୋକ, ତାଙ୍କୁ ବି ଅନେଇବା ପାଇଁ ପଡ଼ିବ, ସେମାନଙ୍କୁ ଅନେଇଲେ ସେ ଆଗକୁ ବି ଯିବେ। ଆଉ ଆପଣ ଆଜି କୁଆଡେ ଯାଇଥିଲେ ବୁଲିବା ପାଇଁ, ନା ଯାଇନାହାନ୍ତି?
ନାଇଁ ଆଜି ଆଉ ସକାଳୁ ଯାଇନି ସକାଳୁ ର ତ ରୋଟିନ୍ ହଉଚି, ସକାଳୁ ଉଠିବା ବାସି କାମ ସାରିବା, ପିଲାମାନେ ଯିବେ ବାବୁ ଯିବେ, ଖାଇ ପିଇକି ଯିବେ, ତାପରେ ଠାକୁର ପୂଜା କରିବା, ଜଳଖିଆ ଖାଇବା।
ତାଙ୍କର ସେବାରେ ଆପଣଙ୍କ ଜୀବନ ପଳେଇବ, ଆପଣ ଯେହେତୁ ଗୃହିଣୀ ଆଉ ତ ବାଟ କିଛି ନାହିଁ ଆପଣ ସେୟା କରିବା ପାଇଁ ପଡିବ ସବୁ କ୍ଷେତ୍ରରେ, ନ କଲେ ବି ବାଟ କିଛି ନାହିଁ। ଭଲ, ଗୃହିଣୀ ମାନେ ବି ଭଲ ରହିବା ଦରକାର ନିହାତି। ନହେଲେ ବି କି ଅସୁବିଧା ହବ ବହୁତ।
ଆଉ ଆପଣଙ୍କର ଅ ଅ ଆଜି ବର୍ଷା ଏବେ ପ୍ରଭାବ କେମିତି ନା ଛାଡ଼ିଗଲାଣି ଆସ୍ତେ ଆସ୍ତେ?
ନାଇଁ ବର୍ଷା ଟିକେ ଏବେ ଛାଡିଚି ଯ ଏବେ ଟିକେ ଛାଡିଚି ସକାଳୁ।
ଠିକ୍ ଅଛି ବହୁତ ଭଲ ଆଉ ଆପଣଙ୍କ ସହିତ କଥା ହେଇ ମତେ ବହୁତ ବଢିଆ ଦେଲା ଖୁସି ଲାଗିଲା ଜୟ ଜଗନ୍ନାଥ ନମ ନ ନ ନମସ୍କାର।
ନମସ୍କାର।